କରୁଛୁ?
ମୁଁ ଟିଭି ଦେଖୁଥିଲି ବସିକି।
ଆ ଟିଭି ରେ କଣ ଦେଖୁଛୁ?
ଗୋଟେ ଫିଲ୍ମ ଆସୁଛି ଓଡିଆ ଫିଲ୍ମ ସେଇଟା ବସି ଦେଖୁଚି।
ଚଳଚ୍ଚିତ୍ର?
ହଁ।
କୋଉ ଓଡିଆ ଚଳଚିତ୍ର କୋଉ କାହାର? କୋଉ ହିରୋ କୋଉ ହିରୋଇନ୍?
ପୁରୁଣା ଚଳଚିତ୍ର ଟା ଅନୁଭବ ଆଉ ବର୍ଷା ର।
ନେଇଯାରେ ମେଘ ମତେ ଦେଖୁଛୁ କି?
ହଁ ହଁ ସେଇଟା।
ହଁ ସେଇଟା ବି ଭଲ ଚଳଚିତ୍ର ଅଛି। ମୁଁ ବି ଦେଖିଛି ମତେ ବି ବୋହୁତ୍ ଭଲ ଲାଗେ ସେ ଚଳଚିତ୍ରଟି। ଆଚ୍ଛା ଆଉ ଆଜି ସକାଳେ କଣ କରୁଥିଲୁ?
ସେ କିଛି ନାହି ଶୋଇକି ଉଠିଲା ବେଳକୁ ଆଠଟା ସାଢ଼େ ଆଠଟା ହେଇଗଲା।
ଆଠଟା ସାଢ଼େ ଆଠଟା ଏତେ ଲେଟ୍ ରେ ଏତେ ଡେରିରେ ଉଠିଲୁ?
ହଁ। ଛୁଟି ଅଛି ସ୍କୁଲ କଲେଜ ସବୁ ଛୁଟି ଆଉ ଜଲଦି ଉଠିକି କଣ କରିବି?
ଆଚ୍ଛା ତାହେଲେ ତମର ବିଦ୍ୟାଳୟ କେତେବେଳେ ଖୋଲିବ?
ଏ ତ ଖରା ଛୁଟି ଚାଲିଛି। ସରକାର ଛୁଟି ଯେ ପର୍ଯ୍ୟନ୍ତ ବଢ଼େଇବ ସେ ପର୍ଯ୍ୟନ୍ତ ଛୁଟି ରହିବ।
ଆଛ୍ ଚ୍ଛା ମତେ ଲାଗୁଛି ବୋଧେ ରଜ ନ ସରିବା ପର୍ଯ୍ୟନ୍ତ ତମର ଖରା ଛୁଟି ଖୋଲିବନି, ର ଜ ସରିଲେ ଯାହା ଖରା ଦେଖିକି ସରକାର ନିଷ୍ପତି ନେବେ ଆଉ।
ହଁ ସେ ଖରା ବଢିଲା ତ ଆହୁରି ଛୁଟି, ଖରା ନ ବଢିଲେ ଖୋଲିବେ।
ଖରା ବଢିଲେ ଭଲ ଆଉ ତୋର ଆହୁରି ଛୁଟି ହେଇଯିବ ଆହୁରି ଭଲସେ ଶୋଇବୁ ଆଉ।
ହୁଁ ଆହୁରି ମଜା ଆସିବ, ଖେଳିବାକୁ ମିଳିବ ଟିକେ ସମୟ।
ଆଉ ତାପରେ ଉଠିଲା ପରେ କଣ କଲୁ?
ଉଠିକି ଯାଇଁକି ଦାନ୍ତ ଫାନ୍ତ ଘଷା ଘଷି କରି ହୁଁ ଚକୁଳି ପିଠା ଘରେ ହେଇଥିଲା। ଖିଆ ପିଆ କରିକି
ଚକୁଳ ପିଠା ସହିତ କଣ ତରକାରୀ?
ଚକୁଳି ପିଠା ବୁଟ ଡାଲି ଆଳୁ ତରକାରୀ ହେଇଥିଲା।
ଭଲ ଲାଗିଲା?
ହଁ-ହଁ।
ସ୍ଵାଦିଷ୍ଟ ହେଇଥିଲା?
ହଁ-ହଁ।
ଖାଇସାରିଲା ପରେ?
ଖାଇସାରିଲା ପରେ ଟିକେ ଗାଡି ଧରିକି ଏଇ ବାହାରକୁ ପଳେଇଲି ଜିନିଷ ଫିନିଷ କିଣା କିଣି କରିଆକୁ।
ଆଚ୍ଛା ତମର ସେଠି ଜିନିଷ ଫିିନିଷ ସବୁ ସହଜରେ ମିଳି ଯାଉଛି ତାହେଲେ।
ହଁ ସବୁ ପାଖାପାଖିରେ ଅଛି। ଗୋଟେ ଟିକେ ଗୋଟେ ଦିଟା ଜିନଷ ଟିକଏ ଦୂରକୁ ଯିବାକୁ ପଡ଼େ, ନାହେଲେ ସବୁ ପାଖାପାଖି।
ଆଚ୍ଛା-ଆଚ୍ଛା। ଆ ତାପରେ ଖାଇସାଇଲା ପରେ ତ ମଧ୍ୟାହ୍ନ ଭୋଜନ କଣ କରିଥିଲ?
ମଧ୍ୟାହ୍ନ ଭୋଜନ ଭାତ, ଡାଲି ଆଳୁ ଚକଟା ଆଉ ଶୋୟା ବଡି ତରକାରୀ ହେଇଥିଲା।
ଆରେ ବା ବହୁତ୍ ଭଲ ଖାଇବା ହେଇଥିଲା।
ହଁ-ହଁ।
କିଏ ତୁ କରିଥିଲୁ ନା ମା କରିଥିଲେ?
ମୁଁ କଣ-କଣ କରିବି ମତେ କଣ ଆସେ ମା କରିଥିଲେ ନା।
ଆ ଭଲ କରୁଚନ୍ତି ଆଉ, ଆଉ ତାପରେ
ତାପରେ କିଛି ନାହିଁ, ଖାଇଲା ପରେ ଟିକେ ନିଦ ଲାଗିଲା। ଗରମ୍ ବି ଜୋରେ ହଉଥିଲା।
ହୁଁ।
ସୋଉଟୁ ଶୋଇ ପଇଲି।
ଆଚ୍ଛା ସକାଳେ ତାଲେ ଖାଇସାଇଲା ପରେ ଶୋଇପଇଲୁ ଫୁଣି ଆଉଥରେ ଶୋଇପଇଲୁ।
ହଁ-ହଁ ଛୁଟି ଅଛି ଟିକେ ସମୟ ମିଳିୁଛି ଶୋଇବାକୁ।
ଆଉ କଣ ଖେଳିଆକୁ ଯାଉନୁ ବାହାରୁକୁ?
ଶୋଇକି ଉଠିଲି ତିନିଟା ଆଡୁକୁ। ତାପରେ ସାଢେ ତିନିଟା ବେଳୁକୁ ଖରା ଟିକେ କମିଲା, ଆମେ ଗଲୁ ସେଠୁ ସବୁ ସାଙ୍ଗ ଡକା ଡକି ହେଇ ଆସିଲେ। ଯାଇଁକି ଖେଳା ଖେଳି କଲୁ ଆଉ।
ହଁ ସେଠି ଖରା ବି କେମିତି ହଉଚି, ଏବେ ତ ଏଠି ତ ବହୁତ୍ ଗରମ ହଉଚି ମାନେ ଏମି ତି ଗରମ୍ ଯେ ବିନା ଏସି ରେ ଚାଲିହବନି ରହି ହବନି। ଆ ସେଠି କେମିତି ଗରମ ହୋଉଚି?
ଏଠି ପ୍ରବଳ ଖରା ଗରମ ଆଉ ଯୋଉଦିନ ଖରା ହବନି ଗୁଳୁଗୁଳି ହବ।
ବର୍ଷା ହୋଉଚି। ଆମର ଏଠି ତ ଦିନେ କଣ ଏମିତି ବର୍ଷା ଝଡ ପବନ ହେଲା ଯେ ଆ ସବୁ କିଛି ଯେମିତି ଗଛ ପଛ କେତେ ଜଣଙ୍କର ତ ବିଦ୍ୟୁତ ବି କଟି ଯାଇଥିଲା। ଆ ଏ ଯାଇଁକି ରାତି ଏଗାରଟା ପାଖାପାଖି ଆସିଲା। ତମର ସେମତି କିଛି ହେଇଥିଲା।
ହଁ କାଳ ବୈଶାଖୀ ଖାଲି ହୋଉଚି ଆଉ, ଲଘୁଚାପ ତ ଏ ଯାଏଁ ଆସିନି। କାଳବୈଶାଖୀ ଚାଲିଚି ଉଁ। କେତେବେଳେ ଦିନ ବେଳା ବର୍ଷା କେତେବେଳେ ସନ୍ଧ୍ୟା ବେଳେ ବର୍ଷା। କେତେବେଳେ ଖରାବେଳେ ବର୍ଷା ଜୋରେ ବର୍ଷା ଫର୍ଷା ହୋଉଚି। ଖ ଗଛ ଫଛ ଭାଙ୍ଗି ଯାଇଥିଲା। ଲୋକଙ୍କର ଟିଣ ଫିଣ ଯିଏ ସବୁ ରଖିଥିଲେ। ଗାଡି ଫାଡି ଥୋଇବା ପାଇଁ ସେଗୁଡା ସବୁ ଉଡିଗଲା। ବୋହୁତ ଜୋରେ ହେଇଥିଲା ପ୍ରବଳ ଜୋରେ।
ହଁ ଆମର ଏପଟେ ବି ଏମତି ହେଇଥିଲା। କେତେ ଲୋ ଲା ବିଦ୍ୟୁତ ତ କଟି ଯାଇଥିଲା। ତାପରେ ପଢିବାକୁ ବି ଅସୁବିଧା ହୋଉଥିଲା। ଘର କାମ କରିବାକୁ ବି ଅସୁବିଧା ହୋଉ ଥିଲା। ଆ ରୋଷେଇ ବି କରି ହେଉନଥିଲା ସେଥିରେ ଫୁଣି ଏ ଏତେ ଗରମ ଯେ ରୋଷେଇ ଘରେ ପଶିବାକୁ ହିଁ ଡର ଲାଗୁଥିଲା। ସେଇଥିରେ ବି ମହମବତୀ ଜଳେଇ ଯେତିକି ସେତିକି ହୋଉ କାମ ଚଳିଲା। ସେଇଆ ପଚାରୁଥିଲି। ସେ ଏପଟେ ତ ଏମିତି ହୋଉଚି। ସେପଟେ ସେ ତାହେଲେ କଣ ହୋଉଥିଲା ବୋଲି ଆଉ।
ହୁଁ ଏପଟ ଏପଟେ ତ ସେଇ ଅବସ୍ଥା ଆଉ କଣ କହିବୁ।
ଆଉ ଶୋଇକି ଉଠିକି ଚାରିଟା ବେଳକୁ ଗଲୁ ଖେଳିବାକୁ।
ହଁ ହଁ ଆପେ କ୍ରିଡା କରି କରି ଆଇଚୁ ତୁ ସେଇ କାଳ ବୈଶାଖୀ ଭଳିଆ ବର୍ଷା ଫର୍ଷା ଟିକେ ହେଲା। ତାପରେ ଆଉ ବାହାରକୁ କୁ ଚାରିଟା ବେଳେ ଆମେ କ୍ରିକେଟ୍ ଖେଳୁଥିଲୁ।
କ୍ରିକେଟ ଆଚ୍ଛା ତମ କଲୋନୀରେ ଯେତିକ ସବୁ ମିଶିକି ଖେଳ।
ହଁ ଆମ ଘର ପାଖରେ ଗୋ ପଡିଆ ଅଛି। ସେଠି ଆମେ ବଡ ଭାଇ ସାନ ଭାଇ ଆମେ ସବୁ ମିଶି ମାଶିକି ଖେଳୁ।
ତୋତେ ସେମାନେ ଖେଳିବାକୁ ଦିଅନ୍ତି ତ ଭଲସେ।
ହଁ ହଁ।
ଆଉ ତୁ ଭଲ ଅ କୁଂ ଖେଳୁ।
ହୁଁ ହୁଁ ବ୍ୟାଟିଙ୍ଗ ଭଲ ବୋଲିଂ ଭଲ ସବୁ ଭଲ।
ଆ ତମର ସବ୍ ମାନେ ଏମତି ଖାଲି ଖେଳ ନର୍ ଏମତି ସାଧା ସାଧା ଖେଳ ନା କିଛି ଉଁ ଆୟୋଜନ କର?
ଆମର ବଡ ଭାଇମାନେ ଏଠି ଅଛନ୍ତି ତାଙ୍କର ପଇଷା ପଇଷା ଟିକେ ଅଧିକ ଅଛି ପ୍ରତି ମାସକୁୁ ସେମାନେ ନୂଆ ନୂଆ ମ୍ୟାଚ୍ କରନ୍ତି ସବୁ ଆମେ ଖେଳୁ।
ଆରେ ମୁଁ ଶୁଣିବାକୁ ପାଇଥିଲି ଏଇ ଖରା ଦିନେ କଣ ଉଁ ତମର ସେଇ କଲୋନୀରେ ସବୁ ମିଶି ମାଶିକି ପଇଷା ଚାନ୍ଦା କରିକି ଦହି ପାଣି ସବୁ ବି ଉଁ ଦୋଉଚ ବୋଲି କଣ ସତ କଥା?
ହଁ- ହଁ ଆମର ପଣା ସଂକ୍ରାନ୍ତିରୁ ତ ଆରମ୍ଭ ହୁଏ ଦହି ପାଣି ଦବା କାର୍ଯ୍ୟକ୍ରମ। ତା ପର ସଂକ୍ରାନ୍ତି ଯାକେ ସେଇଥିପାଇଁ ଆମର ପ୍ରତି ସପ୍ତାହକୁ ଥରେ ଦିଥର ଆଉ ପ୍ରତି ରବାର୍ ତ ଆମର ଦବା କଥା ଆମେ ଦଉ ଦହିପାଣି ପଇସା ଫଇସା ଚାନ୍ଦା ହୁଏ ଉଁ -ସକାଳୁ ସବୁ ଦହି ଫହି ଆସେ ପାଣି ଆସେ ପୁଦିନା ଆଉ ଆମର ଲେମ୍ବୁ, ଲଙ୍କା, ଆମ୍ବ କଷିଆ ଅଦା ସବୁ ଜିନିଷ ଆସେ ଆମେ ଆମ ପିଲାଙ୍କ ଭିତରେ ସବୁ ଜି-କାମ ବାଣ୍ଟି ଦଉ। କିଏ ଯିବ ଦି ଜଣ ଯିବେ ପାଣି ଆଣିବେ ଓ କିଏ ଯିବ ସବୁ ପରିବା ଆଣିକି ଜଣଙ୍କୁ ଦବ ସିଏ ସବୁ ବଛା ବଛି କରିବ। ଆଉ କିଏ ଯିବ ଦହି ଆଣିବ ତାପରେ ନଅଟା ଦଶଟା ବେଳକୁ ସବୁ କାମ ସାରିକି ଗାଧେଇ ପାଧେଇ କିନା ଆମେ ଆମର ଉଁ -ଗୋଟେ ଜାଗାରେ ଆସିକି ଭେଟ ହଉ ସେଠିକି ଆସିଲା ପରେ ଆମର ପୁରା ପ୍ରସ୍ତୁତି ଦହି ପାଣିର ଆରମ୍ଭ କରୁ। ତାପରେ ଭଲସେ ଦହି ପାଣି ପୁରା ପ୍ରସ୍ତୁତ କରିସାରିଲା ପରେ ହୁଁଁ -ହୁଁ ଆମେ ତାକୁ ନେଇକି ଆମର ଘର ପାଖେରେ
ଖାଲି ତମର କଲୋନ୍ କଲୋନୀରେ ଥିବା ଲୋକ ଖାଲି ତମର ପିଅନ୍ତି ନା ଯଉ ବାହାରୁ ବି ଲୋକ ଆସି ପିଅନ୍ତି?
ଆମେ ଆମ କଲୋନୀ ବାହାରେ ନେଇକି ଦହି ପାଣି ଦଉ। ତ ଯିଏ ବି ଆସିଲା ସମସ୍ତଙ୍କୁ ଦହିପାଣି ବ୍ୟବସ୍ଥ ଯେତେ ମାଗନ୍ତି ଆମେ ସେତେ ଦଉ। ଯଦି ଅଣ୍ଟେ ନା ଆମେ ପୁଣି ପାଣି ଦହି ଆଣିକି ମିଶେଇକି ତାଙ୍କୁ ଦଉ। ଆଉ ଯେପର୍ଯ୍ୟନ୍ତ ଲୋକ ଆସନ୍ତି ଆମର ଚାଲେ।
ଦହି ଯଉ ଆଣ ସେଇଟା ତମେ ଅ ଛୋଟ ବାଲା ଆଣ ନା ବଡ ଡବା ବାଲା ଆଣ?
ପ୍ରଥମରୁ ତ ଆମେ ଯେତେବେଳେ ନୂଆ ନୂଆ ଆରମ୍ଭ କଲୁ ଆମେ ଛୋଟ ବାଲା ଦହିକି ଖାଲି ଆଣୁଥୁଲୁ। ହୁଁ ଯଉଗୁଡା ପାଁ-ଶ ମିଳିଥଏ ଥାଏ। ତାପରେ ଆମେ ଯେତେବେଳେ ଜାଣିବାକୁ ପାଇଲୁ କି ବଡ ବଡ ଡବା ବି ମିଳୁଛି ଯାହା ପାଇଁ ଆମକୁ ଆଗରୁ କହିବାକୁ ପଡିବ ଦୋକାନୀଆ କୁ। ତାପରେ ଆମେ ଦି ତିନି ଦିନ ଆଗରୁ ତାର ଦୋକାନୀଆକୁ କହିଦଉ କି ଭାଇ ଆମର ମୁଁ ଆଉ -ଏଇ ଦିନକୁ ଦରକାର୍ ତମେ ଆଣିକି ରଖିଥିବ। ତ ସେ ଭାଇ ଆଣିକି ରଖିଥାନ୍ତି ଆମେ ତାଙ୍କୁ ଆ- ଆଗୁରୁ କିଛି ପଇସା ଦେଇଦେଇସାଉ। ତାପରେ ସେଦିନ ସଖାଳୁ ଯାଇକି ଆମେ ତାଙ୍କୁ ଆଉ ଯେତିକ ପଇସା ଥାଏ ସବୁ ଦେଇଦେଲା ପରେ ସେ ଆମକୁ ଦହି ଦେଇଦିଅନ୍ତି।
ଆଚ୍ଛା ଆମର ବି ଏଠି ଆଦହି ପାଣି ତ ଦିଅନ୍ତିନି ସା-ସିଏ କଣ କରନ୍ତି ନା ଲେମ୍ବୁ ପାଣି ହଉ କିମ୍ବା ସାଧା ପାଣି ହଉ କିମ୍ବା ଏବେ ଯଉ ଅ ଉଁ -କରୁଚନ୍ତି ସବୁ ଉଁ -ଫଳ ରସ ହଉ ଏଗୁଡା ସବୁ ସବୁ ବାଣ୍ଟନ୍ତି ସବୁ ଯେତିକ ଅଛନ୍ତି ଆମର ଅ ବଡ ବଡ ଗୁରୁଜନ ମାନେ ସେମାନେ ସବୁ ଦି ଚାରି ଜଣ ମିଶିକି ଅ ପଇସା ଚାନ୍ଦା କରିକି ସେମାନେ କଣ କରନ୍ତି ନା କୋଉଦିନ ଫଳ ରସ ବାଣ୍ଟିଲେ, ତ କେଉଁ ଦିନ ନେମ୍ବୁ ପାଣି ବାଣ୍ଟିଲେ, ତ କେଉଁ ଦିନ ଅ ସାଧା ପାଣି ବି ସାଧା ପାଣି ପ୍ରାୟତଃ ସବୁଦିନ ହିଁ ଥୁଆ ହେଇଥାଏ। ଯୋଉଁ ବା- ଟୋଇ ଯାଆନ୍ତି ସେମାନେ ପିଇକି ଯାଆନ୍ତି ଆ କିଛି ଯେତେବେଳେ ପର୍ବପର୍ବାଣି ପଡୁ କୌଣସି ଭଲ ମହୋତ୍ସବ ପଡୁ। ତାହେଲେ ଫଳ ରସ ହଉ ଲେମ୍ବୁ ରସ ହେଉ, ଅ ଏଗୁଡା ସବୁ ବାଣ୍ଟନ୍ତି। ଅ ଏମିତି ସବୁ ଚାଲିଛି ଖରାଦିନେ ଖରାଦିନ ପାଇଁ ବି ଗାଈ ଗୋରୁଙ୍କ ପାଇଁ ବି ଏଠାରେ ଆମର ସବୁ କଣ କରୁଛନ୍ତି ନା ଖାଇବା ହଉ, ପେଜ ହଉ ପାଣି ଏ ସେଗୁଡା ସବୁ ରଖିଛନ୍ତି ସେମାନଙ୍କୁ ବି କିଛି ଅସୁବିଧା ହବନି। ପକ୍ଷୀ, କୁକୁର ଏମାନଙ୍କ ପାଇଁ ବି ସବୁ, ପାଣି ସବୁ ରଖ- ରଖିଛନ୍ତି କୁଣ୍ଡ ଫୁଣ୍ଡରେ ସବୁ ଭର୍ତ୍ତି କରିକି। ତମର ସେଠି ସେମିତି କରନ୍ତି?
ହଁ, ଆମର ପକ୍ଷୀ ପକ୍ଷୀ ପାଇଁ ସେମାନଙ୍କ ପାଇଁ ଛାତ ଭାତ ଉପରେ ସବୁ ମାଟି ହାଣ୍ଡି ରଖା ହୁଏ ପାଣି ରେ ଭର୍ତ୍ତି କରାହାଇକି। ଆଉ ଗାଈ ଗୋରୁ କୁକୁର ଷଣ୍ଢ ଏମାନଙ୍କ ପାଇଁ କି ସବୁ ତଳେ ବଡ ବଡ ସିମେଣ୍ଟର ହାଣ୍ଡି ଆଣିକି ଆମର ରଖା ହୁଏ କାରଣ ମାଟି ହାଣ୍ଡି ରଖିଲେ ତ ଭାଙ୍ଗି ଯିବ। ସିମେଣ୍ଟ ହାଣ୍ଡି ଆଣିକି ରଖା ହୁଏ। ତାକୁ ପ୍ରତି ଘଣ୍ଟା ଘଣ୍ଟାରେ ଆ ପାଣି ଯେତେଳେ ଢଳା ହୁଏ ପେଜ ଢଳା ହୁଏ। ଆଉ ଗୋଟେ ସାଇଡରେ ସି ସିମେଣ୍ଟ ର ଥାଳି ଭଳିଆ ଆମେ କରିଥିଲି ଯୋଉଥିରେ ଯାହାର କିଛି ଖାଇବା ଫାଇବା ରହିଲା। ସେ ନେଇକି ଦବ ଗାଇମାନେ ଖାଇବେ। ତ ସେଇ ହିସାବରେ ଆମର ଚାଲିସବୁଦିନ ଯେ ଖରାଦିନେ ସବୁ ଯୋଗୁ ଯଗା ହୁଏ ଲୋକଙ୍କୁ ଗୋରୁ ଗାଈ ମାନଙ୍କୁ ସବୁ ସବୁଜ ଯାଗା ହୁଏ।
ଭଲ ସେମିତିଆ କାମ କରିବ ଭଲ ଠାକୁରଙ୍କୁ ଠାକୁର ସବୁବେଳେ କହିଥାନ୍ତି କି ଏ ସବୁବେଳେ ପଶୁ ପକ୍ଷୀ ମାନଙ୍କୁ ଉ ସାହାଯ୍ୟ କରିବା ଉଚିତ ଯୋଉ ଖରାଦିନେ ବି- ଜଳଦାନ ମହାପୂଣ୍ୟ ଅଟେ। ଖରାଦିନେ ବି ପଶୁପକ୍ଷୀ ପକ୍ଷୀ ମାନଙ୍କୁ ଜଳ ଦେଲେ ବହୁତ ଭଲ ପୁଣ୍ୟ ଫଳ ମିଳେ। ତ ଏସବୁ କରିବା ବି ମଣିଷ ମାନଙ୍କର କର୍ତ୍ତବ୍ୟ। ଆଉ ଯୋଉମାନେ କରୁଛନ୍ତି ସେମାନେ ବହୁତ ଭଲ କାମ କରୁଛନ୍ତି। ଆଉ ଯୋଉମାନେ କରୁନାହାନ୍ତି ସେମାନଙ୍କୁ ବି ଆମେ କହିବା ଦରକାର। କି ଭଲ ଏମିତି ସବୁ କାମ କରନ୍ତୁ? ଯଦ୍ଵାରା କି ଅ ପଶୁପକ୍ଷୀ ମାନେ ବି ଉପକୃତ ହେବେ ଆଉ ଆପଣଙ୍କର ବି ପୁଣ୍ୟ ଫଳ ହବ। ନା କଣ କହୁଛୁ ମୁଁ ଠିକ କହିଲି ନା?
ହଁ -ହଁ ଯାହା କହିଲୁ ଠିକ ହେଛୁ ଏମିତି କଲେ ହିଁ ଭଲ। ଲୋକଙ୍କୁ ପୁଣ୍ୟ ମିଳିବ।